ହ୍ୟାଲୋ ଏଇ ବା ଏଇ ଘର ବାହାରେ ଆଉ ତୁ କୋଉଟି ଅଛୁ କି?
ମୁଁ ଅଛି ଆମ ଗାଁ ରେ ତତେ କଲଟା ତଳେ କନି କରିଥିଲି ସେଇଥିପାଇଁ କହିନି ଏଠି ଅଛି ବୋଲି ଆଉ।
ଓହୋ ମୁଁ କଇନି ଆଉ ରଜ ଟା କଣ କେମିତି ଗଲା ତୋର ଏଇ ବର୍ଷ।
ରଜ ସେଇଭଳିଆ ଚାଲିଚି ଆଉ।
ଯାଲିଚି ମାନେ କୁଆଡେ ଯାଇଥିଲି ନା ବୁଲିଆକୁ ଯାଇନୁ ତିନି ଦିନି ଭିତରେ।
ହଁ ସେମିତି ବୁଲିନି ଏତେ ବି ବୁଲି ନାଇ ଯେତିକି ବୁ କି ଢେରେ ବୁଲିଛି କହିଲା ଭଳିଆ ଆଉ ସେମିତି କହିଲେ କଣ ହବ ନ ବୁଲୁଚି। ବୁଲି ଜବର ଖାଲି ମେଘଡା ହେଇଥିଲା ବୋଲି ବୁଲି ପାରିଲିନି ନହେଲେ ଆଉ ସବୁବେଳେ ମୁଁ ବୁଲିଚି।
ହଁ ବା ଆଉ ମୁଁ କହିନି ଯୋଉ ଫାର ଦିନ କାଳେ ଯାଇଥିଲ ଦର ଓଡିଶା ଯାଇଥିଲ କାଳେ ଯୋଉ କେଉଁଝରରେ ଗୋଟେ ଜାଗା ଟେ କାଳେ ଆମର ପାର୍କଟେ ଅଛି?
ହଁ ହଁ ଯାଇଥିଲି ସେଇଠିକି ସେଟାତ ଯାଞ୍ଚୁ କୋଉଭଳିଆ ପ୍ଲେସଟେ।
ହଁ ଆଉ କଣ କେମିତି ଟିକେ ହେଲା କହ ସେଦିନ ଯାଇଥିଲୁ ଯୋଉ କତ କେତେବେଳେ କଣ ଗଲ କଣ କେମିତି ହେଲା?
ତୁତ ଜାଣିଚୁ ହେଟି ଗୋଟେ ଫିଲିମ ହେଟି ବହୁତ ସୁଟିଂ ହେଲାଣି ପୁରା ହାଇଲାଇଟି ସେ ଜାଗାହିଲା ଭଳିଆ।
ହଁ।
ଆମେ ଯାଇଥିନୁ ବୁଲାବୁଲି କନୁ ଏବେ ପ୍ଲେସ ଟାରେ ଫୋଟୋ ମୋଟୋ ମେଞ୍ଚେ ଉଠେଇନୁ। ଏ ରଜରେ ତ ଭାଇ ଜାଣିଚୁ ଫଟ ଭିଡ଼ିଓ ମିଡ଼ିଓ ନ କଲେ ହବନି।
ହଁ ବା ରଜ ଟାରେ ନ
ତାପରେ ଟିକେ ବୁଲାବୁଲି କନୁ ତାପରେ କହନ୍ତି ଫଟ ମଟ ବହେ ଉଠେଇନୁ। ତା ପରେ ଗୋଟେ ବଢ଼ିଆ ଡ୍ୟାମ୍ ଟେ ଅଛି ମାନେ ଏଠି ଏତେ ପାଣି ଯେ ପୁରା ଅକାତ କାତ ପାଣି ତାପରେ ସେଇଠ ହଁ ସେଠି ଗାଧୋଇବା ପାଇଁ ଇଚ୍ଛା ହଉଥିଲା।
ହଁ।
କଣ କରିମୁ ଆଉ ସେଠି ଯୋଉ ସିକୁରୁଟି ଭାଇ ମାନ ଅଛନ୍ତି ସେ ଆମକୁ ସେଠି ପାଟି କଲେ କହିଲେ ନା ଏଠି ଗାଧୁଆ ନା ଏଠି ବହୁତ ପିଲା ମାନେ ଡେଥ୍ କରିଯାଇଛନ୍ତି।
ନାଁ।
ଆମେ ତା ଆମେ ତାକୁ ଡ଼ରିଗନୁ ଅପେ ଆମେ ଏଠି ସେଠି ଗାଧେଇଲୁନୁ। ତାପରେ ସେଥିପାଇଁ ଆମକୁ ଟିକେ ଟିକେ ଅବାଗିଆ ଲାଗିଲା ଆମେ କ ସେତେବେଳେ ବଡ଼ ମାନେ ପିଲାମାନେ ପହଁରା ଶିଖିକି ମାନେ ଟ୍ୟୁବ ସେମାନେ ଆଣିଥିଲେ। ସେମାନେ ବୁଡ଼ିକି ସବୁ ତାଙ୍କ ଡେଥ ହେଇଗଲା। ଆମେ କହିନୁ ଆଉ ଆମେ କେମିତି ଏ ସାହାଯ୍ୟ ତାହେନେ ଏମିତି କେମିତି କରିବୁ ସେଥି ଆମର ଏତେ ଇଚ୍ଛା ହେଲାନି ଆଉ।
ହୁଁ ଆଉ ତମେ ସେଦିନ ଘରୁ କେତେବେଳେ ବାହାରିଥିଲ ସେ ଯୋଉ ଗଲ ଯୋଉ।
ସେ ଦିନ ଘରୁ ବାହାରିନୁପା ନଅଟାରେ।
ନଅଟାରେ ହେଟି ପହଞ୍ଚିବ କେତେବେଳେ?
ନଅଟା ଏଠି ସମୁଦାଇ ଦେଢ ଘଣ୍ଟା ଭଳିଆ ଲାଗିଲା ଘଣ୍ଟା ଦେଢ଼ ଘଣ୍ଟା ନୂଆ କକୁ ଆମେ ଯାଇଥିଲୁ ନା। ମାନେ ବଟ ଟା ଏତେ କ୍ଲିୟର ହେଇନଥିଲା।
ହଁ।
ସେଇଥିପାଇଁ ଆଉ ଗୋ ଟେ କନି ଘଣ୍ଟେ ଦେଢ଼ ଘଣ୍ଟା ଲାଗିଲା ଆ ଆହୁରି ଜଲଦି ଆମେ ପହଞ୍ଚି ଯାଇଥାନ୍ତୁ।
ହଁ ସିଏ ହେଲା ନୂଆ ଯିବ ମାନେ ଥରେ। ବାଟ ଟା ଯୋଉଟା ଯିବ ଥରେ ମାନେ ଦେଖିନଥିବ ହେଟା ନୂଆ ଭଳିଆ ଲାଗିବ ତ ଅଧିକ ଟାଇମ ବି ଲାଗିବ ଆଉ ଥରେ ବାଡ଼ାଟା ଦେଖିଦେଲା ପରେ ହେଟା ଟାଇମ ସେ ଟି ଲାଗିବ ତୁ ଲାଗିବ ନେଇଁ ନୂଆ ଭଳିଆ ଆଉ ସେଇଟା ଟିକେ ଲାଗେ କମ ଟାଇମ ବୋଲି।
ହଁ ହଁ ସେଇଭଳିଆ ଆଉ ସେଇଭଳିଆ ଇଆ ଭଳିଆ ଡ଼ିଟୁ
ହଁ ବା ଆଉ ଯଦି ଜାଗା ଟା ଜଣେ ଆଗରୁ ଯାଇଛ ନା। ତାହେଲେ ଦେଖିଛ ଜାଗା ଟା ସେ ଏକା ଟାଇମ ଲାଗିବ କିନ୍ତୁ ଲାଗିବ ନା ଆ ଠିକ୍ ଟାଇମ୍ ରେ ଆସି ପହଞ୍ଚିବୁ କିନ୍ତୁ ଆଗରୁ ଯେତେବେଳେ ନୂଆ ନୂଆ ଯାଇଥିବ। ଲାଗିବ ମାନା ଭହୁତ ଟାଇମ ଲାଗିଗଲାଣି ବାଟ ପାଉନୁ ଏଇ ଲେଟ ହେରେ ବାଟ ପାଇଲୁନି ବୋଲି ଆଉ।
ହଁ ଆମେ ତ ସେଇଆ କନୁ ଆଉ କଣ କରିବା।
ଆଉ ତମେ ଯାଇଥିଲ ଯୋଉ ସେଠି ପିଲା ସବୁ ମାନେ କେତେବେଳେ ଡ୍ୟାମ ଟେ?
ସେଟାପା ହେଇ ବହୁତ ବଡ଼ ଡ୍ୟାମ।
ଆମ ଯୋଉ ପାଖରେ ଡ୍ୟାମ୍ ଅଛି ଜାଣିଛ ନା ଏଇ ଯୋଉ ପାଖ ଯୋଉ ଡ୍ୟାମ ଟା ଦେଖିଥିବ ତାଠୁ ତାଠୁ କେତେ ବଡ଼ ହବ।
ସିଏ ଭାଇ ତା ଏଇ ସେ ଡ୍ୟାମ ଆଗରେ ଏଇ ଡ୍ୟାମ କିଛି ସିଏ ଭାଇ ନୁହେଁ ମାନେ ତା କୋଉ କଣକୁ ବି ଲାଗିବନି। ଭାଇ ଏଠି ମାନେ ଛୋଟ ଗେଟ କହିଲା ଭଳିଆ ସେଥିପାଇଁ କେତେ କେତେ ଗେଟ ବଡ଼ ମାନେ ଜାଣିଛ ନା?
ନାଁ ମଁ।
ତମେ ତମେ ଦେଖିଯିବ ସେଇଭାଳିଆ ଗଟେ ମାନେ ତମେ ଏଇ ଗଟେ ସେଇ ଗଟେ ତୁଳନା କଲା ବେଳକୁ ବହୁତ ହଉଚି ଭାଇ ଏଟା ମାନେ ତା ତାଙ୍କ ମାନେ ସର୍କଲ ଭିତରେ ଯଦି ପାଣି ଅଛି ତମ ଯୋଉ ତ ଯୋଉ ଡ୍ୟାମ ଟା କହୁଛ।
ହଁ।
କିନ୍ତୁ ଆ ସେଠି ଖାଲି ଗୋଟେ ଗେଟ ଖୋଦେ ସେତିକି ପାଣି ମାନେ ଏତେ ପାଣି ମାନେ ଭାବୁଥା
ନା ତାହେଲେ ଏଇଟା ଏତେ ପାଣି ବୁଲିବାକୁ ଯାଇଥିଲା ନା।
ସେଇଥିପାଇଁ ଆମ ସିକ୍ୱରିଟି ଭାଇ ମାନେ ମନା କଲେ। ନାଇଁ ତମେ ହେଠିକି ଯାଆନା ଏମିତି ଏମିତି ସବୁ ହେଇଛି। ଆମେ ଆଉ କାହିଁ କେମିତି ଯିବୁ ଆମେ ଗଲନୁ ତାପରେ ଆଉ।
ହଁ ଭଲ କରୁଛ। ଆଉ ଯୋଉଠି ଯାଇ ହବନି ଏଇ ଗ ଦେଇପାରିବନି ଯାଇକି ଲାଭଡା କଣ ଖାଲିଟାରେ ଲୋକ ଦେଖୁଛ ଏତେ ମରିଯାଉଛନ୍ତି ଲୋକମାନେ ନା। ସିଏ ଯୋଉଟା କଥାଟା କହିଲା ମାନିବା କଥା ଆଉ।
ନ ମାନେ ତ ଆଜିକାଲି ଏଇ ବଡ ଲୋକଙ୍କ କଥାକେ ମାନିବା ପାଇଁ ପଡିବ। ଆମେ ଯ ତାଙ୍କ କଥା ନ ମିଥାନ୍ତୁ
ହଁ ତାପରେ ସେ ଯୋଉଟା ଠିକ କଥା ନା ଆଉ ଯଦିହଁରା ଯେତେ ପହଁରା ସେ ଦିନ ଏ ପାଣି ଆଗରେ ମଣିଷ କିଛି ନୁହଁ।
ଏ ପାଣି ପବନ ନିଆଁ ଆରେ କିଛି ମଣିଷ କିଛି କହିଲ।
ମଣିଷ କୃତ୍ରିମ ଜିନିଷ କିଛି ନୁହଁ। ସେ ଚାହିଁଲେ ଯେତେ ଯେତେ ଲାଗିଯାଆନ୍ତୁ ବରଂ ବୈଜ୍ଞାନିକ ଡାକ୍ତର ଇଞ୍ଜିନିୟର କିଛି କରିପାରିବନି ଯଦି ପ୍ରକୃତିରୁ ଗୋ ଗୋଟେ କଣ ଅସୁବିଧା ହେଲା ସବୁ ସମାପ୍ତ ହେଇଯିବ।
ସେଇଥିପାଇଁ ତମେ ଡରିକ ପଳେଇନୁ ମୁଁ କିଲି ନା ବଡ ଲୋକ କହୁଛନ୍ତି ମାନେ ତାଙ୍କ କଥା ଟିକେ ଶୁଣିବା। ମାନେ ଆମେ ପୁଣି ହଇରାଣୁ ତାଙ୍କର ବି ଯିବନ ଆମେ ନିଜେ ନିଜେ ହଇରାଣ।
ଆଉ ଫଟୋ କଣ କେମିତି ଉଠେଇଲ ସେଠି ଯକି ସବୁ?
ଅଠୋ ଗୋଟେଦିଏସ୍ଲାର ନେଇଥିଲୁ ଆମ ପିଲା ତ ଜାଞ୍ଚ କୌଭଳିଆ ହେବି ପିଲା ଆମର ସ କ୍ୟାମେରା ମ୍ୟାନ୍ ହେଇଥିଲି।
ହଁ
ଆମ ସେଇମାନେ ଫଟୋ ଫଣ୍ଡ ଉଠେଇଲେ ଆମେ ଆମର ଖାଲି ପୁଅ ଡିସି ଆଉ। ପୋଷେ କହିଲେ କହିଲେ ଏଇଭଳିଆ ଏ ପୋଯ ଦବ ଏମତି ଏମତି। ସେଇଥିପାଇଁ ଏମିତି ଏମତି କହି ପ ଦନୁ ସେମାନେ ଭଲ ଭଲ ଫଟୋ ଉଠେଇଲେ ଯେତିକି ଉଠେଇଛନ୍ତି ବହୁତ ଭଲ ଉଠେଇଛନ୍ତି।
ଆଚ୍ଛା ଆଉ କେତେ ଜଣ ଯାଇଥିଲ ତମେ ହେଦିନ?
ଯାଇଥିନୁ ଆମେ ବାର ତେର ଜଣ ଭଳିଆ ଯାଇଥିନୁ। ସମସ୍ତର ସବୁଆଠି କହିଲାଣି ତ ରାଇଡର ଆମର ଆଉ। ସବୁ ମାନ ପୁରା ପ୍ରଫେସନାଲ ପୁରା ହେଲମେଟ ପିନ୍ଧକି ରାଇଡିଇଂ ପ କରି ଯାଇଛନ୍ତି ଆଉ। ମାନେ ସବୁ ଭିଡ ମଳି ବି ସବୁ କଲେ।
ଯାହାଉ ବୁଲିବାକୁ ବଢିଆ ଲାଗିଥିବ ନା। ସବୁ ଗୋଟେ ବାଇକ ଚଲେଇ ଯିବ ସୁ ହେଲମେଟ ହେଲମେଟ ପିନ୍ଧିଥିବେ ଯୋଉ ମଜା ଲାଗେ ଯି ବାଇକ ଚଲୁ ତ ବଢିଆ ଲାଗିବ ତାକୁ ମଜା ଟା ଭଲ ଲାଗିବ।
ଯିଏ ବାଇକ ଚଲେ ଶିଖିଛି ଶେ ଜାଣିଛି କାଇ ମଜା କଣ ନା?
ହଁ ଆଉ ଯିଏ ବସି ଯାଉଛି ବାଇକ ପଛରେ ତାକୁ ତ କିଛି ଲାଗିବନହିଁ ନା
ହୁଁ ସେୟା
ହଁ ଏଇଭଳିଆ ହଉଛି ଆଉ କଣ କରିବା।
ଆଜିକାଲି ତ ନବୁଲିଲେ ନ ଟିକେ ହବନି ଯାହାନ୍ତୁ ବୁଲିବା ପାଇଁ ପଡିବ କମ୍ପଲସରି ଆଉ।
ନା ବା ନ ବୁଲ ନ ହବ କୁଆଡୁ?
ଆଉ ତମେ କୁଆଡୁ କେମିତି ବୁଲିବାପାଁଇ
ଆମେ ଯାଇଥିଲୁ ଫାଷ୍ଟ ଦ ତ କୁଆଡେ ଯାଇନୁ ଦୋଳି ଫୋଳି ପ କହିୁ ଆମେ ଏଇିନ ଯିବାରେ ପ୍ଲାନ୍ ନଥିଲା କଆଡେ କାହିଁକିନା ଏଇ ଯଉ ଦେଖିନୁ ଗାଁ ପାଖରେ ବୁଲୁି ଲାଭ ଆଛି। ନୂଆ କୁଆଡେ ଯିବୁ ଦୂରିବା ବାଟ ବୁଲିବା ହବନି ଖରା ଖରା ହଉଛି ଯା ଗଲୁନି। କୁଆଡେ ବୁଲିବାକୁ ଏଇ ପାଖରେ ରହନି ଘର ପାଖରେ ମାନେ ପାଖ ରେ ବୁଲିମି ଯାହା ହବ ଦେଖାଯିବ ଏଇ ପାଖରେ ସବୁ ଦୋଳି ଫୋଳି ପଡିଛି ଗାଁ ଫାଁ ପିଲା ପିଲା ସବୁ ବୁଲୁଥିଲେ ଗାଁ ପିଲା ଗାଁ ଛୁଆ ସବୁ ବୁଲୁଥିଲେ ଆଉ। ଆଉ ତା ସେଦିନ ସେ ଜେଜେ ସବୁ ପଳେଇଲେ ସବୁ ବନ୍ଧୁ ବାନ୍ଧବ ବନ୍ଧୁ ବାନ୍ଧବ ପଳୋଉଛନ୍ତି ତ ସାଙ୍ଗ ପିଲାରା କେହି ନାହାନ୍ତି ଗାଁରେ ତମେ ସବୁ କେତେ ଜଣ ପଳେଇଲ ତାର ଆଉ ଯିଏ ଜଣେ ଜଣେ ଥିଲେ ସେ ଯୋଉ ବନ୍ଧୁ ଘର ପଳେଇଲେ ଆଉ କୁଆଡେ ଯାଇ ହେଲାନି। ବନ୍ଧୁ ଘର ଗଲା ମାନେ ଅଶିବେ ସବୁ ତିନି ଟା ଚାରିଟା ରେ ଆସିବେ ନା ନାହିଁ ଆ ତିନିଟା ଚାରିଟା ରେ ଆ ଜା ମାନେ ତ ସବୁ ଘରେ ପହଞ୍ଚନ୍ତି ଆ ମୁଁ ଏଇଦିନ ଗାଧେଇ ପଡିଛି ଧର ଆମର ଚାରିଟାରେ ଗାଧେଇଛି। ମୋର ସେଦିନ ଗୋଟେ ପାର୍ସଲ ଟେ ଡେଲିଭରି ହବାର ଥିଲା ମୋର ଫ୍ଲିପକାର୍ଟ ନା ଯୋଉ ମୁଁ ଗୋଟେ ଅନଲାଇନ ର ଅର୍ଡର ଥିଲି ମିସୋ ଗୋଟେ ପାର୍ସଲଟେ ଆସିବାର ଥିଲା। ମୋର ଆସିଲା ଶେ ସଲ୍ ଟା ସେଇ ଲୋକଟା ଟିକେ ଆଣିଲା ଯୋଉ ସେ ତିନିଟା ରେ ମତେ ଦେଲା ପାର୍ସଲ୍ ଟା। ମୁଁ କହିନି ରଜଟା ନୂଆ ପ୍ୟାଣ୍ଟା ଟା। ଅର୍ଡର କରିଛି ମାନେ ଆଜି ପିନ୍ଧିବି ମୁଁ କହିନି ମୁଁ ଯାଉଛି ପେଣ୍ଟ ଟା ସିଲେଇ କରିଦେଇକି ଆଣେ ତାପରେ ଯାଇକି ପିନ୍ଧିବି ଆଉ। ସେ ତିନିଟାରେ ଆଣିଲା ପାଣି ଟା ମୁଁ ଯାଇକି ଟିକେ ଘର ପାଖରୁ ଟିକେ ଜଷ୍ଟ ତିନି ଚାରି କିଲୋମିଟର ଭିତରେ ପେଣ୍ଟ ଆଣିକି ଦେଲା ମୁଁ ଗଲି ମତେ ଲାଗିଲା ପନ୍ଦର କୋଡିଏ ମିନିଟ୍ ତିନିଟାରେ ଗଲି ତିନିଟା ପନ୍ଦର ଧର ହେଇଗଲା ଆଉ। ତିନିଟା ଦଶ ପନ୍ଦର ରେ ସେ ମତେ ଦେଲା ପାଟସଲ୍ ଟା ମୁଁ ତାପରେ ଆସିନି ସେଠୁ ପନ୍ଦର କୋଡିଏ ମିନିଟ୍ ସାଢ଼େ ତିନି ହେଇଗଲା ତାର ମୁଁ ଜଷ୍ଟ ଗାଧେଇଛି ଖାଇ କି ନାହିଁ ଗନି ପେଣ୍ଟ ଟା ଶିଲେଇ କରିବାକୁ ପେଣ୍ଟ ଟା ସିଲେଇ କରିକି ଆସିଲା ବେଳକୁ ସେଇ ପେଣ୍ଟ ସିଲେଇ କରୁ କରୁ ଯୋଉ ଦୋକାନ ଆମ ଘର ପାଖରୁ ଟିକେ ଦୂର ଦୋକାନ ଟା ଚାରି ପାଞ୍ଚ ଛଅ କିଲୋମିଟର ହେଇ ଦୂରର ଦୋକାନ ଟା ସେ ଗୋଟେ ଭଲ ସିଲେଇ କରେ ଘର ପାଖରେ ଦୋକାନ ବୋ ଅଛନ୍ତି ସେ ଲୋକଟା କଣ ନା ସିଲେଇ ସବୁ ଜାଣିଚି ତାମାନେ ଏଇ
ହଁ।
ତାପରେ ସିଲେଇ କରିଛି ଆଉ ବର୍ଷା ସିଲେଇ କରୁ କରୁ ବର୍ଷା ହେଇଗଲା ମୁଁ ଭାଵିଲି ଟିକେ ଟିକେ ବର୍ଷା ହବ ଝିପି ଝିପି ପଳେଇମୁ ଆଉ ସେ ଦୋକାନରେ ଅନଉ ଅନଉ ଅନଉ ଅନଉ ଏମିତି ଦେଖୁଦେଖୁ ଦେଖୁଦେଖୁ ଦେଢ ଘଣ୍ଟା ବର୍ଷା ହେଇଗଲାଣି ଆଉଚାରିଟାରେଆମେ ଯାଇକି ଦୋକାନରେ ପହଞ୍ଚିଲୁ ଚାରିଟା ପନ୍ଦର କୋଡିଏ ଦେ ବର୍ଷା ହେଇକି ଛାଡିଲା ବେଳକୁ ହେଲାଣି ପାଞ୍ଚଟା ତଥାପି ସାଢେ ପାଞ୍ଚ ଉପରେ ହେଲାଣି ବର୍ଷା
ସେଦିନ ଦିନ ମାନ୍ ସେଦିନ ଆ । ଜୋରରେ ବର୍ଷା ହଉଥିଲା ଆଉ ଏଇ ସେଦିନ ତ ସେଦିନ ତମ ଆଡେ ମେଘ ହେଇଥିବ ମାନେ ତାପର ଦିନ ତ ରଜ ଥିଲା ତା ପର ଦିନ ଯନ୍ତି କୋଳା ହେ। ଥଣ୍ଡା ଭଲିଆ ଲାଗୁଥିବ ଆଉ ପୁରା ବୁଲିବାର ଫିଲ୍ ପୁରା ସେଦିନ ଅଲଗା ଥିବ
ହଁ ସେଦିନ ବୁଲିବା ଯୋଉ ମଜା ଲାଗିଲା ଯୋଉ ସେ କାନାଳ ଟା ପୁରା ବଢିଆ ରେ ମାନେ ଏମିତି ବୁଲିଚୁ ସେଦିନ ଟା ବଢିଆ ମଜାଲାଗିଲା ସେଠୁ ଆସିକି ପୁଣି ଗାଁ ପାଖ ଖାଲି ଚାରି ଆଡେ ବୁଲି ନୁ ଆଉ ଥାର୍ଡରଜ ଦିନଟା କାଲି ଯୋଉ ରଜ ଟା ଗଲା କାଲି ପୁରା ସବୁଆଡେ ଯାଁମ୍ ହେଇଜି ଵ ଯାହା ହଉ ବୁଲିଲୁ ବୁଲିଲୁ ତଥାପି ସେଇ ପାଗଟା ବି ଭଲ ଦେଇଥିଲା ଟିକେ ଟିକେ ଝିପଝିପି ମେଘକୁ ବର୍ଷା ନାହିଁ ବଢିଆ ପାଗ ଟା କିନ୍ତୁ ଲୋକ ଆଉ ହେତିକି ସେ ଝିପିଝିପିଟାରେ ହିଁ କରିପାରିବେ ନା ସବୁ ପ୍ରୋଗ୍ରାମ ଥିଲା ଯୋଉ ନାଚ ଗୀତ ଥିଲା ଷ୍ଟେଜ ପ୍ରୋଗ୍ରାମ ଥିଲା ସେଇଟା ତ ଆଉ କିଏ କରିପାରିବେନି ନା ଆଉ ସେ କିଛି କଲେନି।
ହଁ ସେଭଳିଆ ଚାଲିଚି ଆଉ ମେଘ ଟା ତ ହବ ପୁରା ବାଗେଇକି ହବ ମାନେ ଗୋଟେ ଗୋଟେ ଟାଇମ ରେ ବା ଠିକ ଟାଇମ ରେ ହବ ମେଘଟା ହବ ମାନେ ବଢିଆ ଲାଗିବ ଆଉ ଗୋଟେ ଗୋଟେ ଏମିତିଆ ଟାଇମ୍ ରେ ହବ ମାନେ ପୁରା କାମ ଟା କରୁଥୁବୁ ତୋ କାମ ଟା ସିଏ କରେଇ ଦବନି। ମାନେ ସେଇଥିପାଇଁ ଟିକେ ଅବାଗିଆ ଲାଗେ ନହେଲେ ରଜ ଯେତିକି ଦିନ ହେଇଥିବ ପୁରା ରଜ ତିନି ତ ପୁରା ଠିକ୍ ଠାକ୍ ହେଇଛି ତୁ ତ ଜାଣିଥିବୁ। ତମଆଡେ ବି ରଜ ହେଇଥିବ ତୁ ଜାଣିଥିବୁ
ହଁ ଆଉ ରଜ ଟା ଏମିତି ନହେଲା ଠୁ କଣ କରିବି ଯାହା ହଉ ଗୋଟେ ଦିନ ବର୍ଷା ହେଇଗଲା ଛାଡ ହେ ଦିନଟା ବି ଏତେ କେହି ବୁଲନ୍ତି ନାଇଁ ନା ଫାଷ୍ଟେ ଟା କେହି ବୁଲନ୍ତି ନାଇଁ
ତଥାପି ଚଳିବ ଯେତିକି ବୁଲିଚନ୍ତି ମାନେ ଚଳିବ
ହଁ ଆଉ ସେଦିନ ବି, ପଳେଇିବୁ ଯଦି ଗୋଟେ ଦୁରିଆ ଜାଗାକୁ ଯୋଉ ଖରା ହଉଥିଲା, ଜୀବନ ପଳେଇଥାନ୍ତା ନା ଆଉ, ଏତେ ଖରାରେ କିଏ କୁଆଡେ ବୁଲିବ କହୁନୁ। ଯୋଉ ଖରାକୁ, ମାନେ ଯଦି ପଳେଇବୁ, ତ ବାଇକ ଚଲେଇ ଯିବାକୁ ପଡିବ ନା ଆଉ ବାଇକ ଚଲେଇ ଗଲା ମାନେ ତ, ଏଇ ଯୋଉ ଗରମ ହବ ଯେ କାହିଁରେ କଣ।
ଯିବୁ ମାନେ ତ ଯୁଆଡେ ନି। ତୋ ପାଖରେ ବାଇକ ନଥିବ କୁଆଡେ ଯାଇପାରିବୁନୁ।
ନା। ବାଇକ ଧରିକି ଗଲାବେଳେ ଯୋଉ ଗର ଖରା ଚଲିଲା ବେଳେ, ନିଆଁ ବର୍ଷୁଛି ଉପରୁ। ମୁହଁ କାନ ତାତିକି ପୁରାପୁରି ନିଆଁ।
କିଏ ଦଉଥିବ ବା, କିଏ ନ ଦଉଥିବ। ମାନେ ମାଗି ପାଇଁ ଭଲ ଲାଗେ ନି
ନା। ନିଜ ଯେ ନିଜ ବାଇକ ଧରିଲେ, ଚାଲ ସବୁ। ଯୁଆଡେ ବୁଲଚ ବୁଲ। ସାଙ୍ଗ ପିଲା ହେଇଗଲେ, ଚାରି ପାଞ୍ଚ ସାତ ଆଠ ଯେତେ ପିଲା ହେଲେ ଚାରି ପାଞ୍ଚ ଜଣ ବରୁ, ଏତେ ପିଲା ହେଲେ ବୁଲ ଭଲ ଲାଗିବ ବୁଲିବାକୁ। ଏମିତି ବୁଲି ବୁଲେଇକି ଆସିବା କଥା ଆଉ। ଆଉ ଏଇଭଳିଆ ସବୁଉଛି ଗଲା ରଜ ଟା। ଫାସ ଟା ପୁରା ବର୍ଷାରେ ବର୍ଷ ସେ ବଧେ ଖରରେ ଖରା ଗଲା। ସେକେଣ୍ଡ ଥାର୍ଡ ଟା ବଢିଆ ପାଗ ଦେଇଥିଲା। ପୁରା କାଉଁଳିଆ ଥିଲା। ଆଉ ଥାର୍ ଟା, ଟିକେ ଇଏ କରିଦେଲା, ବର୍ଷା ବର୍ଷା। ଆଜି ଦେଖିବା, କଣ କେମିତି ହଉଛି।? ଏଇ ପାଖରେ ରଜଫଜ ହଉଛି। ଟିଏ ଯି ମୁଁ ଦେୟା ସନ୍ଧ୍ୟା ବେଳେ ଦେଖିକି, ପଳେଆସିମି ମୁଁ ଖାଲି ଆଉ। ହଉ, ହଉ।